ହ୍ୟାଲୋ ହ୍ୟାଲୋ।
ଛାଡ଼। ହ୍ୟାଲୋ।
ହଁ।
ନମସ୍କାର।
ହଁ ହଁ ନମସ୍କାର।
ଆଉ କଣ କରୁଛନ୍ତି?
ଅଛି ବସିିଛି। ବସିକି ଅଛି ଏ ଗୋଟେ ଜାଗାରେ ଅଛି ଅନୁଗୁଳୁରେ।
ହ
ଯୋଉ ଗୋଟେ ଜାଗାରେ କାମ ହଉଛି ସେ କାମ ପାଖରେ ବସିଛି ଆଉ
ହଁ ହଁ ହ ଆଉ ଖାଇଛନ୍ତି?
ହଁ ଏବେ ତ ଯାଇକି ଖାଇଦୁ ତ ଏବେ ଆସିଲେ ଆସିକି ବସି ତାପରେ କନ କରିଲ? ଖାଲି ରହୁଛି ତରକାରୀ ଭାତ ଆଉ ମୁଖ କଞ୍ଚା ମୁଖ କଞ୍ଚା ହଁ ଇଏ ହେଗୁଡା କଣ ଆମର ଚଣା ଆ ଆଉ କାକୁଡି ଆଉ ହଉ ଆଳୁ ଆଳୁ ଖସା ଡାଲି ଆଉ
ବାପରେ ଏତେ ସବୁ ଖାଦ୍ୟ ଖାଇଛ
ହ ହଁ।
ଆଉ ଆପଣଙ୍କ ଆପଣଙ୍କ ମା କୁ କଲ କରିଥିଲେ ନା ନାଇଁ?
ମାଙ୍କୁ କଲ କରିୁଥିଲି ବାପାଙ୍କୁ କଲ କରିୁଥିଲି ଆଉ ଦଡିଥିରେ ପକେଇଥିଲି ଭଉଣ ସରେ ପକେଇଥିଲ? ଆଉ ଭଣଜ ସାଥିରେ ଟିକେ କଥା ହେଇ ଆଉ ଆଉ କାହା ସେଥିରେ କଥା ହେଇନି ଆଉ
ମୁଁ ଏବେ କଲ କଲି ଏବେ ମୋ ସହିତ କଥା ଅଛନ୍ତି।
ହଁ ତମେ ମନ କ ତମ ସେଥିରେ କଥା ହଉଛି ଆଉ
ଓହୋ ଆଉ ଘରେ କଣ କେମିତି ସବୁ ଭଲ ତ କଥା ହେଇଛନ୍ତି।
ହଁ ଘରେ ସବୁ ଭଲ ଅଛି ଆଉ ହ ହ ଠିକ ସବୁ ଅଛି ଆଉ।
ଆଉ ଆପଣଙ୍କ ବାହାଘର କେବେ ହବ?
ଏଥର ଗଲେେ ଯିବୁ କାମି କଆଡେ କଆଡେ ବୁଲେଇବଛାତ ବ ଛାତି ଟା ପାଞ୍ଚ ଦିନ ସାତ ଦିନ ଖଣ୍ଡେ ରହିବି ତାପ ମୋର ସାଙ୍ଗର ବାହାଘର ଅଛି। ଆଉ ମୋ ଗାଁ ଖଟକେ ସାଙ୍ଗ ଭାଇର ବାହାଘର ଅଛି ହଉ ଯିବୁ ସାଙ୍ଗ ଭାଇ ବାହାଘରରେ। ବୁଲାବୁଲି କରିବୁ ନାଛ ବାାତ କରିବୁ ଆଉ।
ଆମେ ନେଟ ମନ୍ଥ ଟା ଫୁଲ ଫାଇଲ୍ ବୁଲା ବୁଲିରେ
ହଁ ହଁ ଆର ମାସଟା ତ ସେମିତିରେ ହବ ଆଉ। ରଥଯାତ୍ରା ଅଛି ତାପ ସାଙ୍ଗ ଭାଇ ବାହାଘର ଅଛି ବୁଲାବୁଲି କର। ଆଉ ଜଗନ୍ନାଥଙ୍କୁ ପାଖକୁ ଯିବୁ। ବୁଲା ବୁଲି କରିବୁ ଆସିବୁ।
ଆଉ ଆପଣ ଯୋଉ କହୁଥିଲେ ଆପଣଙ୍କ ଚାଇଲଡହୁଡ ସାଙ୍ଗ ଛୋଟ ଛୋଟ ବେଳର ସାଙ୍ଗ
ଦିନର ହଁ।
ହଁ ହଁ
ତାର ଭାଇର ବାହାଘର ଅଛୁ ଆଉ
ଭଲ ଆଉ ପୁରା ମସ୍ତି କରିବ ଆଉ।
ହଁ।
ଆଉ ଖବର ସବୁ କେମତି କଣ ଆପଣଙ୍କର ଦେହ ପାହ ଠିକ ଅଛି ନା ନାଇଁ।
ହଁ ଦେହବାର ଠିକ ଅଛି ତାପରେ। ଆ ଆ ଭାବିଛି। ଘର ଲୋକଉ ନାହିଁ ଗଡେ ବାଲେଶ୍ଵର ବେଲା ଉଧେଇକି ସେଥିରେ ଯୋଉ ପଞ୍ଚ ଲିଙ୍ଗଶ୍ବର ଅଛନ୍ତି। ଆଉ କେତେ କେତେ ଯୋଉ ଠାକୁର ଜାଗା ଅଛି। ଆର ମାସରେ ଗଲେ ସେମାନଙ୍କୁ ବାପ ନେଇକି ବୁଲାବୁଲି କରିକି ଆଣିବି ଆଉ।
ଆଉ ଆପଣଙ୍କର ବାହାଘର କେବେ ହବ?
ଏଇନି ହବ ଆଉ ଆର ବର୍ଷ ଆଡ଼କୁ ହବାର ଅଛି ହେଲେ ଭଲ ହବ ଆଉ। ଆଉ ଭାବୁଚି ଏବେ ଦଶହରାକୁ ଭାବୁଚି ଦଶ ଦଶହରାକୁ ଭାବୁଚି ଗୋଟେ ସ୍କୁ ହଁ ଆଁ?
ଓହୋ।
କଣ?
କଣ କହିଲେ ଦଶହରାକୁ ଗାଡ଼ି ଆଣିବେ?
କହିଲେ ଦଶହରାକୁ ଗାଡ଼ି ଆଣିବେ ବୋଲି ଭାବିଚି। ପ୍ଲାନିଂ କରିଚି ଦେଖାଯାଉ କଣ ହଉଚି ଗାଡ଼ି ଆଣିପାରୁଚିନା ନାହିଁ। ଆଣିମି ଯଦି ବାପାଙ୍କ ପାଇଁ ଆଣିବି ଗୋଟେ ଛଟ ଛୋଟ ଗାଡ଼ିଟେ ଆଣିବି ଆଉ। ଯେମିତି ସମସ୍ତେ ଚଲେଇ ପାରିବେ ଛୋଟ ଗାଡ଼ି ଆଉ।
ଅଁହଁ। ଆଚ୍ଛା।
ଚକିଆ ଜାନ
ଉଁ କଣ କହିଲେ ଶୁଭିଲାନି।
କହିଲି ଦୁଇଚକିଆ ଯାନ।
ହୁ ହୁ ଦୁଇ ଚକିଆ ଜାନ।
ହଁ।
ଆଉ ଆପଣ କେବେ ଯାଇଛନ୍ତି? ବାଲେଶ୍ଵର କେବେ ଯାଇଚନ୍ତି?
ବାଲେଶ୍ଵର ହଁ ପିଲା ବେଳେ ଯାଇଥିଲି ବାଲୋକଣ ହେଇଥିଲା ବାଲେଶ୍ଵର ଆ ନାଇଁ। ମୁଁ ଯେତେବେଳେ ପଢୁଥିଲି ପଢୁଥିଲି ଯେତେବେଳେ ଆଉ ଆମ ସାର୍ ହେଲା ସବୁ ପିଲାମାନେ ସାଙ୍ଗମାନେ ସାର୍ ଆମକୁ ନେଇକି ଯାଇଥିଲେ ଥରେ। ଅଁ ବାଲେଶ୍ୱର ନେଇକି ଯାଇଥିଲେ ବୁଲିବାକୁ ଆଉ। ବାଲେଶ୍ଵର ଯାଇଚି ତାପରେ ସମ୍ବଲପୁର ଯାଇଚି। ସମ୍ବଲପୁର ଯାଇଥିଲି ହଁ ବୁଲିବା ପାଇଁ। ଆଉ ବାଲେଶ୍ଵର ବାଲେଶ୍ଵର ଯାଇଚି ସମ୍ବଲପୁର ଯାଇଚି ତାପରେ ଆମର ଆଉ କ ପୋଉଜିଲା ଆ ପୁରୀବି ଯାଇଚି। ଆଉ
ଆଉ ଯାଇଥିଲି କେତେ ଜାଗା ଯାଇଚି ଆଉ।
ଆ ନୟାଗଡ଼ତ ଆପଣଙ୍କ ଜିଲ୍ଲା ମାନେ ଆପଣ ନିଶ୍ଚିନ୍ତ ବୁଲିଥିବେ?
ନୟାଗଡ଼ତ ନିହାତି ବୁଲା ବୁଲି ହବ କାହିଁକିନା ନୟାଗଡଟା ଆମରି ଆମରି ଜାଗା ଆଉ ନିଜ ଗାଁ ର ଯେଦି ନିଜ ଠାକୁରଙ୍କୁ ଯଦି ଦେଖିପାରିବୁ ବୁଲି ପାରିବୁନି ତାହେଲେ ଏଗାଁରେ ରହିକି କଣ ଲାଭ।
ହୁଁ ଠିକ୍ କଥା। ଆଉ ଆପଣଙ୍କୁ ମାନେ କେମିତି ପରିବେଶ ଭଲ ଲାଗେ ଆପଣଙ୍କୁ?
ମତେ ଭଲ ଲାଗେ ସୁନସାନ୍ ଜାଗା ଗହଳି ନଥିବେ। ଜଙ୍ଗଲର ହେ ଜଙ୍ଗଲ ହଉ ପାହାଡ ପର୍ବତ ହଉ। ଯୋଉ ଜାଗାରେ ଗହଳି ନ ନଥିବେ ଚୁପଚାପ୍ ଶାନ୍ତ ଜାଗା, ସେଇ ଜାଗାରେ ବୁଲିଲେ
ହ
ପୁରା ମନକୁ ଶାନ୍ତି ଲାଗେ, ଶାନ୍ତି ଅନୁଭୂତି ହୁଏ ଭଲ ଲାଗେ।
ହୁଁ ଉଁ ନିଶ୍ଚୟ, କାହିଁକି ନା ଗୋଟେ ଶାନ୍ତ ଜାଗାରେ ଯଦି ଆମେ ରହିବା ତ ସେ ଜାଗାରେ ତ ଆମକୁ ଶାନ୍ତି ହିଁ ଲାଗିବ କାହିଁକି ନା କେହି ସେଠି ହଁଅ କଣ ମାନେ କିଛି କହିବାକୁ ନଥିବେ।
ଯେମିତି ମୁଁ ଯେତେବେଳେ ଗାଁକୁୁ ଯାଏ। ଯେତେବେଳେ ମୁଁ ଗାଆଁକୁ ଯାଏ ଆମ ଗାଆଁରୁ କିଛି ସାଙ୍ଗ ମାନଙ୍କୁ ଧରିକି ଆମ ଜଙ୍ଗଲଟା ବୁଲୁ। ଆମ ଗାଆଁରେ ଯୋଉ ଜଙ୍ଗଲ ଅଛି ଆମ ନଦୀକୁ ଲାଗିକି ଯୋଉ ଜଙ୍ଗଲଟା ଅ ସେ ଆମ ଗାଁଆର ଜଙ୍ଗଲରେ ବୁଲିବାକୁ ମତେ ବହୁତ ଭଲ ଲାଗେ। ସେଇଥିପାଇଁ ଆମେ ଜଙ୍ଗଲରେ ବୁଲାବୁଲି କରୁ। ଆମ ଜଙ୍ଗଲରେ ବେଶୀ ପଶୁ ପକ୍ଷୀ ନାହାନ୍ତି ହେଲେ ବି ଆମ ଜଙ୍ଗଲଟା ପୁରା ମାନେ ବହୁତ ବଡ ଅଛି ଗୋଟେ ଥର ଭାଲୁ ଆଇଲା, ଭାଲୁ ବାହାରିଥିଲା ଗୋଟେ। ଗୋଟେ ଥର ହରିଣ ବାହାରିଥିଲା ଗୋଟେ ଥର କୋଟର। ବାରହା ଏଗୁଡା ବାହାରିଥିଲା, କିନ୍ତୁ ରହୁନାହାନ୍ତି।
ରହନ୍ତିନି।
ନାଇଁ ନାଇଁ ବାହାରିକି ପଳାନ୍ତି ସେମାନେ ଡରିକି। ଲୋକମାନଙ୍କୁ ଦେଖିଲେ ଡରିକି ପୁରା
ଯାହା ହଉ ନହେଲେ ବାଘ ହେଇଥିଲେ ତ କାହାକୁ ଡରି ନଥାନ୍ତା ଡାଇରେକ୍ଟ ହାଉଁ କରି କେଜାଣି ବାଘ ସିଂହ। ଆଉ ଆପଣ କଣ ମାନେ କାମ କଣ କଣ ସବୁ କରିପାରିବେ?
କାମ ମାନେ ଗଛରେ ଚଢିବା ହଁ ହ୍ୟାଲୋ। ହ୍ୟାଲୋ?
ଆଜ୍ଞା।
କଟିଗଲା, ଅଛନ୍ତି। ତ ଗଛରେ ଚଢିବା, ପୋଖରୀରେ ପହଁରିବା, ନଦୀରେ ପହଁରିବା ଆଉ କାଠ ହାଣିବା, ସବୁ ସବୁ। କଣ?
ବାଲି ସିମେଣ୍ଟ ଫେଣ୍ଟି ଆସେ?
ବାଲି ସିମେଣ୍ଟ ତ ମୁଁ ବାହାରେ ତ କୁଆଡେ କରିନି ଆମ ନିଜ ଘର ପାଇଁ କରିଛି। ନିଜର ଯେତେବେଳେ ଘର ହଉଥିଲା। ଘର କାମରେ, ଘର କାମରେ ସାହାଯ୍ୟ କରିଛି ଆମ ଘର ବନେଇବା ପାଇଁ। ନୂଆ ଘର ତିଆରି ହେଲା ନୂଆ ଘର ବି ଯାହା ଯାହା ଲାଗଲୁଗି ହେଲା, ସାହାଯ୍ୟ କରୁ।
ଆଉ ଗୋଟେ କଥା ପଚାରିବି ମାନେ ଆପଣଙ୍କର ବାପା ଅ-ଅ ଆପଣଙ୍କ ବାପା ଆପଣଙ୍କ ପାଇଁ ମାନେ ଆପଣ ଯାହାବି କୁହନ୍ତି ଆପଣଙ୍କ କଥାରେ ରାଜି ହୁଅନ୍ତି? ଆଜ୍ଞା?
ଅଅ ତାଙ୍କର
ହ୍ୟାଲୋ?
ମାନେ ହଁ ମାନେ କହିବା କଥା ହ୍ୟାଲୋ ହ୍ୟାଲୋ
ହଁ କହୁନାହାନ୍ତି
ହାଲୋ। କହିଲି। ହଁ ଛୁଆ ବେଳୁ ହଁ ଛୁଆ ବେଳୁ ଆଜି ଯାଏ
ଆଜ୍ଞା।
ଛୁଆ ବେଳୁ ଆଜି ଯାଏ ମାନେ ମୋର ଯାହା ଯାହା ବି ସବୁ ଦରକାର। ଯାହା ଯାହା ଭଲ ମନ୍ଦ ମାନେ ସେ ଜିନିଷ ଆଉ ଯାହା ଆମର ଦରକାର ସବୁ ମାନେ କେବେ ବି ମାନେ ଭାବିବାକୁ ଦେଇନାହାନ୍ତି କି ଆମର ନାହିଁ କିଛି। ସବୁ କିଛି ଆଣିକି ଆମ ପାଖରେ ଥୋଇ ଦିଅନ୍ତି ସବୁ କିଛି ଆଣିକି ଧରେଇ ଦିଅନ୍ତି ଆମକୁ ମୋର ଯେମିତି କିଛି ଅସୁବିଧା ହଉନି ଆମ ପିଲାଙ୍କର ବି ସେମତି କିଛି ଅସୁବିଧା ନ ହଉ। ହଁ
ହଁ ସେଇଟା ତ କରିବେ କାହିଁକି ନା ଯେହେତୁ ବାପା ମା ସେ କରିବେ।
ହଁ କେବେ ବି ଆମକୁ ଅନୁଭବ କରିବାକୁ ଦେଇନାହାନ୍ତି କି ଆମର ଗରିବ ଘରର ପିଲା।
ଆଚ୍ଛା। ହଁ ସେଇଟା ମୁଁ କହିବା କଥା ଆପଣ ଯୋଉଟା କୁହନ୍ତି ସେଇଟା କରନ୍ତି ନା ନାଇଁ? ମାନେ ଅଲଗା କିଛି କାରଣ ଆଉ
ହଁ ମୁଁ ଯାହା କରେ
ହଁ କୁହନ୍ତୁ
ହଁ ମୁଁ କହିଲି ଏମିତି ଯେକୌଣସି କାମ ଜିନିଷ ହଉ ମୁଁ ଯଦି କିଛି କହିବି ମୋର ଏଇଟା କି ସେଇଟା ଦରକାର ଏଟା ମୁଁ କରିବାକୁ ଚାହୁଁଛି ସେଟା କରିବାକୁ ଚାହୁଁଛି ସାଙ୍ଗେ ସାଙ୍ଗେ ମତେ ବାପା ମତେ ଅନୁମତି ଦେବେ ସାଙ୍ଗେ ସାଙ୍ଗେ ମୋ ପଛରେ ଠିଆ ହେବେ ବାପା ସବୁଥିରେ ବି ସାହାଯ୍ୟ କରିବେ।
ଭଲ ଲାଗିଲା ସାର୍ ଆପଣଙ୍କ ସହିତ କଥା ହେଇକି ସାର୍ ମୁଁ ଏବେ ରଖୁଛି ରଖୁଛି ଆପଣଙ୍କୁ ପରେ କଲ କରିପାରିବି।
କଣ ହେଲା?
ମୁଁ କହିଲି ଆପଣଙ୍କୁ ପରେ କଲ କରିପାରିବି?
ହଁ ଯେତେବେଳେ ଚାହିଁବ ଫୋନ କରିପାରିବ କିଛି ନାହିଁ ଅସୁବିଧା
ଠିକ ଅଛି ଠିକ ଅଛି। ସାର୍ ମୁଁ ଆପଣଙ୍କୁ ଆଉ ଅଧଘଣ୍ଟା ଛାଡିକି ଆପଣଙ୍କୁ କଲ ବ୍ୟାକ୍ କରୁଛି।
ହଉ ହଉ
ଆଜ୍ଞା ରଖୁଛି ସାର୍
ଠିକ ଅଛି ନମସ୍କାର
ନମସ୍କାର।